ହ୍ୟଲୋ ହଁ କୁହ। କ'ଣ କରୁଛ? କିଛି ନାଇଁ ରାସ୍ତାର
ହାଁ
କିଛି ନା ଏମତି ଠିଆ ହେଇଚି ଆଉ।
ହୁଁ।
ଆଉ ତମ ରଜ ସରିଗଲାଣି? କେମତି କଣ ସେଲିବ୍ରେଟ୍ କଲ?
ଏମିତି ଆଉ ଦୋଳି ଫୋଳି ଖେଳଲି ହ ପିଠା ଫିଟା ଖାଇକି ଆଉ ସେଲିବ୍ରେଟ୍ କଲି ଆଉ।
ଅ ହୁଁ।
ଆଉ ତୁମର?
ଆମର ବି ସେମତି ଆଉ ରଜ ମହୋତ୍ସବ ଯାଇଥିଲୁ।
ଅ ହ।
ସବୁ କମ୍ପିଡିସନରେ ଭାଗ ନେଲୁ ସବୁଗୁଡା।
ଆଜ୍ଞା।
କମ୍ପିଡିସନରେ ସବୁ ଭାଗ ନେଲୁ।
ହୁଁ ଆଉ ଜିତ୍ ୱିନ୍ କଲ?
ହୁଁ।
ଗରମ କେମତି ଅଛି ତମ ସିଆଡେ?
ବୋହୁତ। ଛୁଟିଟା ଅ ଦି ଦିନ ହେଲାଣି ପକଉଥିଲି। ପ୍ରବଳ ଗରମ ହଉତୁଲା ହା ହା ହାଜି ଅଉକାତକୁ ପଳେଇ ଆଇଲା।
ଏମତି ମୁଁ ବୁଲତେ ଯାଇଥି ଲି ଆଇଲା ବେଳୁକୁ ବର୍ଷାରେ ପୁରା ତିନ୍ ଦି ଘଣ୍ଟେ ପୁରା ବର୍ଷାରେ ଭିଜିକି ଆଇଛି।
ନୋ ଓ ଆ ତା ଦି ତିନ ଦିନ ହେଲାଣି ଚୁଟିଟା ଖୋଲା ହଉଥିଲା ଏବେ ଚୁଟି ପୁରା ଟେକା ହେଇକି ବୁଲିବୁ।
ହୁଁ ରଜ ସରିଗଲା ଆଉ।
ହେ ରଜ ସରିଗଲା ଆଉ ଆଉ ଗରମରେ ପିଠିରେ ପକେଇବ କିଏ ଚୁଟିଗୁଡା। ଆବେ ତମର ସଖାଳେ କେମତି କଣ ପୂଜା ହେଲା?
ହୁଁ ପୂ ପୂଜା ତ ମୁଁ ହିଁ କରେ ବାସୁମତୀ ଗାଧୁଆ। ମୁଁ ହିଁ କରେ।
ଓହୋ।
ହୁଁ।
ଆଜି ବି ଆମ ଏପଟେ ରଜ ହଉଚି।
ଆଜି ବି ଆମ ଏପଟେ ବି ଆଜି ବି ମେଳା ଅଛି। ଆଜି ବି ରଜ। କାଲି ନ କଲେଜ୍ ଆ ଜି ବି ଅଛି ମେଳା ରଜ।
ଆଜି ଯିବ?
ନାଇଁ ଆଉ ପେସେନ୍ସ ନାଇଁ ଖରାରେ ଯାଇ
ଥକା ଲାଗିଲାଇଁ ମାନେ ଏବେ ଖାଲି ଉଁ ଏବେ ଖାଲି ନିଦ ଲାଗୁଚି। ମାନେ ଏଇଭଳିଆ ଥଣ୍ଡା ଥଣ୍ଡା ପବନ ଦବ ଖାଲି ପଖାଳ ଖାଇ ଦେଇକି ଶୋଇବ।
ହୁଁ ହ ସେଇଆ ଆଉ ଇଚ୍ଛା ନାଇଁ କୁଆଡେ। ଉଁ ଆଉ କୁଆଡେ ବି ବି?
ହ୍ୟାଲୋ।
ହୁଁ ଆଉ ଆଜି କଣ ଖାଇବା ହେଇଥେଲା?
ଆଜି ଆମର ପିଠା।
ପିଠା ଆଉ କଣ?
ପିଠା ଆଉ କ୍ଷୀର।
ହୁଁ ହୁଁ।
ସବୁବେଳେ ତ ତର ହଁ।
ଉଁ ହୁଁ।
ସବୁବେଳେ ତ ତରକାରୀ ପତ୍ର ହେଇପାରିବନି।
ହଁ ତରକାରୀ ବି ସଖଳେ ସେଇ ଭଜା ଯା ନହେଲେ ନାଇଁ। କ୍ଷୀର ଚା ଏଇ
ହୁଁ ହୁଁ ହଁ। ଧର କଲେଜ ଖୋଲିଯିବ ସ୍କୁଲ ଖୋଲିଯିବ ସବୁ।
ହଁ ଏବେ ଯୋଉ ଛୁଆ ସବୁ ଆଉ ସାହିର ସବୁ ଏପଟ ସେପଟ ହଉଥିଲେ ଏବେ ପୁରା ଦଶଟା ରୁ ଚାରିଟା ଯାଏଁ ପୁରା ମାନେ ଆବାଜ କା ସୁବିବନି ପୁରା ସୁନସାନ ପୁରା ସୁନ ସବୁ ତାପରେ ସମସ୍ତେ ଆସିଲେ ଯାଇକି
ଉଁ ଘରେ ତାଙ୍କ ମା ବାପା ମାନେ ବେଶୀ ଟେନସନ ହଉଥିବେ ଏ ଛୁଆ କେଚରେ କଚେ ହେଲାଠୁ। ସେ ପଳେଇଲେ ପଳେଇଲେ ଖୁସି ହେବେ।
କୋଉ ଦିନ କଲେଜ ସ୍କୁଲ ଖୋଲିବ ଟିକେ ଯିବେ ମଣିଷ ଟିକେ ଶାନ୍ତି ଶୋଇବସି ପାରିବ।
ଖୁସି ହେଇଯିବେ।
ମତେ ପର୍ବପର୍ବାଣୀ ଆସିଲେ ଭଲ ଲାଗେ ବାକି ସରଗଲେେ ଭାରି ବିରକ୍ତି ଲାଗେ ଘରୁ ବନ୍ଧୁବାନ୍ଧବ ଆସି ସିବେ ପଳେଇବେ ଗୋଟେ ଘର ଫାଙ୍କା ଫାଙ୍କା ଖାଁ ଖାଁ ଲାଗିବ। ଆଉ କୁଆଡେ ବି ଯଦି ଯାଇଥିବୁ କୋଉ ବନ୍ଧୁ ଘରୁ ଘରକୁ ଆସିବୁ ଖାଲି ତାଙ୍କ କଥା ମନ ପଡିବ।
ହୁଁ।
ଗୋଟେ ଦି ଦିନ ନହେଲା ଯାଏ ଭଲ ଲାଗିବନି।
ହୁଁ ନା। ହୁଁ ବାରିଅବାଗିଆ ଲାଗିବ ଶୁଣିଆ ମନ୍ତ୍ର ପଳେଇଲେ ଘରକୁ ଖାଁ ଖାଁ ଗଡେଇବ ଘର।
କଣ କରିବା ଆଉ ସମାନେ ସବୁବେଳେ ରହିବେ ନା।
ହୁଁ ନା। ସେଥିପାଇଁ ସବୁଠୁ ବଷ୍ଟ ଅଛି ଜଏଣ୍ଟ ଫ୍ୟାମିଲି।
ହଁ ଯିଏ ଯାଉ ଯିଏ ଆସୁ କିଛି ଫରକ ପଡେନା।
କିଛି ସେ ଜଏଣ୍ଟ ଫ୍ୟାମିଲି।
ଛୁଆ ଛୁଆ ଥିଲା ବେଳେ ଛୁଆ ରାଉ ରାଉ ହେବେ ଛୁଆ ପଲେଇଲେ ଦାଦା ଖୁଡ଼ି ଭାଉଜ ଟାଇମ ପାସ୍।
ହଁ।
ଭଲ ଲାଗେ ଯଏଣ୍ଟ ଫ୍ୟାମିଲି।
ମୋର କିନ୍ତୁ ଭାଇ ମାର ବେଳର ଭାରି ଥା ଯି ମୁଁ ମ୍ୟାରେଜ କରିବି ଗୋଟେ ଜଏଣ୍ଟ ଫାମିଲି କହିବି।
ବାହା ହବ ଜଏଣ୍ଟ ଫ୍ୟାମିଲି ରେ।
ମାନେ ମୁଁ ଦେଖୁଛି ନା ଆମ ମୋ ବାପା ଏକୁଟିଆ ବୋଲି ମୋ ବୋଉ ମାନେ କୁଆଡ ଯାଇଥିବ ବନ୍ଧୁଘର ଗୋଟ ଦି ଦିନ ରହିଥିବ ତିନି ଦିନ ବଳକୁ ଯେମତିବ ଘରେ ଆସି ପହଞ୍ଚେ।
ଜଏଣ୍ଟ ଫାମିଲି ହେଇଥିଲେ ନୋ ଟେନସନ ଘରେ ସବୁ ଅଛନ୍ତି। କିନ୍ତୁ ଜଏଣ୍ଟ ଫ୍ୟାମିଲି ଲୋକ ସେଇଭଳିଆ ହେଇଥିବା ଦରକାର।
ହଁ ମୁଁ ତ ମର ଜାଇଣ୍ଟ ଫ୍ୟମିଲି ଦରକାର ନାହିଁ।
ହୁଁ।
ଇଏ ଏତେ କଚେରେ କେଚେରେ କେଚେରେ କେଚେରେ ଆଉ ହବ। ଯଦି କା ମନ ନ ହେଲା ମନ ନହଲେ କିଣିକି ଖାଇଦବ ସଇଲା କଥା। ଆରେ ଏକୁଟିଆ ହେଇଥିଲେ ଜଏଣ୍ଟ ଫ୍ୟାମିଲି ତ ହେଇଥିଲେ ତ ସମସ୍ତ ମେ ଆଣିବାକୁ ପଡିବ ନା।
ହୁଁ।
ଯିବ ଯୁଆଡେ ଯିବ ଆସିକିି ଯଦିକା କେହି ନ ରୋଷେଇ କରିବ ଖାଇବାକୁ ପଡିବ ଆଉ ବାସନ ପୁଣି ମାଜିବ ତାଠୁ ବେଷ୍ଟ ଖଲି ପତ୍ର ନିଆଯିବ। ଖାଇବା କିଣି ଆଣିବ ଖାଇଦବ ଫୋପାଡି ଦବ ଖଲି ପତ୍ର ଶେଷ କଥା ଶେଷ। ନା।
ସବୁ ଜିନିଷ ର ମେରିଟ୍ ଡିମେରିଟା ରହୁଛି। କୋଉ ଜିନିଷରେ ଗୋଟେ ଭଲ ମ୍ଫରା ପରା ଭଲ ରୁହନ୍ତା।
ପୁରା ଭଲହେଲେ। ପୁରା ଭଲ ହେଲେ ଆଉ ପାଟନର ଟା ଭଲ ରହିବା ଦରକାର। ହ ପାାର୍ଟନର ଟା ଭଲ ରହିବା ଦରକାର।
ପାର୍ଟନର ବି କୋଉ ସବୁ କଥାରେ ହଁ ମାରୁଥିଲେ ବି କି ସେ କୋଉ ଗୋଟେ କ କଥା ଥିବ ଯୋଉ କଥାରେ ନା କହୁଥିବ।
ହଁ।
ସିଏ ବି ସବୁ କଥାରେ ହ ମାରନ୍ତି ଯାହା ମାନେ ଗୋଟେ ଥର କଥା ସେ ନା କହିବ ତା ସୁନିଶ୍ଚିତ।
ହୁଁ ସିଏ ତ ରୋଷେଇ କରିଦଉଥିବ ସିଏ ତା ଘରର ସବୁ କାମ କରିଦଉଥିବ। କିଛି ଟେନସନ ନାଇଁ।
ହୁଁ।
ଲକ୍ଷରେ ଗୋଟେ ମିଳିବେ।
କଣ କରିଆ ଭାଗ୍ୟ।
ହୁଁ। ଆଉ କେବେ ମ୍ୟାରେଜ ହବ କୁହ ପ୍ଲାନ ଅଛି ନା।
ମୁଁ ଏବେ ତେଇଶି ଜମା ମୋର ହେଲଣି ନା କିଛି କୁଆଡୁ।
ଆଁ।
ମୋର ଏବେ ତେଇଶି ବାକି ମୋ ସାଙ୍ଗ ଛୁଆ ବାହା ହେ ତାଙ୍କ ଛୁଆ ସ୍କୁଲ ରେ ପଢ଼ିଲେନି।
ହୁଁ ମୋ ସାଙ୍ଗ ବା ବାହା ହେବେ।
ମୋ ସାଙ୍ଗ ତ ବାହା ହେକି ତାଙ୍କ ଛୁଆ ସ୍କୁଲ ଗଲେଣି।
ମୋ ସାଙ୍ଗ ବାହା ହବ ମତେ କେତେ ବର୍ଷ କହିଲ।
ହୁଁ ଜାଣିନି।
ନାଇନଟିନ୍।
ଏ ଢେର ବର୍ଷ ଅଛି।
ମୋ ସାଙ୍ଗ ମାନେ ବହାହେଇସରିଲେନି ମୋ ସାଙ୍ଗ ବାହ
ହଁ ଆଉ ମୋ ସାଙ୍ଗ ଯୋ ବାହା ହେଲେ ସବୁ ମେଟ୍ରିକ ପରୀକ୍ଷା ଦେଇତେ ଦେବେ ତାପରେ ନେଇକି ପଳେଇଲେ ଆଉ କଣ।
ମୋ ସାଙ୍ଗ ଡାକିଛି ବାହାକୁ ଆରେଞ୍ଜ ମ୍ୟାରେଜ କରୁଛନ୍ତି।
ହୁଁ ହଁ ମୋ ସାଙ୍ଗ ବି ଆରେଞଜ ମ୍ୟାରେଜ। ମାନେ ଯୋଉ ଯୋଉ ମାନ ଫ୍ୟାମିଲି ଟିକେ ଇଏ ମାନେ ତାଙ୍କ ମାଇଣ୍ଡରେ ଥାଏ କି ଝିଅ ବଡ ହେଇଗଲା। ହାତ କୁ ଦିହତ କରିଦବା କିଏତେ ଟେନସନ ନବ ଭଲ ଭଲ ପସ୍ତାବ ଆଇଲା ବାହା କରିଦିଅ।
ସେ ସାଙ୍ଗ ବାହାଘରଛି। କହୁଚି ଆସିବୁ ଆସିବୁ କହି ହଉ ଦେଖିବା। ଗୋଟେ ଫାଷ୍ଟ ସାଙ୍ଗ ବା ଅଉଛି ତା କେମିତି ମନା କରିଦଉ।
ହୁଁ।
ଯିବୁନି ଆଉ ମୁ ଉଣେଇଶି ବର୍ଷ ନା
ହୁଁ ଯିବୁ ଏଞଜୟ କରି ଆସିବୁ ଆଉ।
ମୁଁ କାଳେ ତ ଛୁଆ ପିଲା ହେଲେ ଧରିକି ଆସିବ। ଆମେ ବାହା ହେଲା ବେଳକୁ ତୋ ଛୁଆ ପିଲା ବଡ ହେଇଯାଇଥିବେ।
ମୁଁ ସାଙ୍ଗ ତ ବାହା ହେକି ସିଏ ରିଲସ କରୁଛି କରୁଛି ତା ପୁଅ ତ ରିଲସ କରିକ ପୁରା ଉଡେଇଦଉଛି।
ଚାରି ପାଞ୍ଚ ବର୍ଷ ପରେ ଆମେ ତ ଭାବୁନା ନାଇଁ ମିନିମମ୍ ଚାରି ପାଞ୍ଚ ବର୍ଷ।
ହଁ ଯାହା ବଲେ ପଚିଶ।
ପଚିଶ ପଚିଶ ଟା ହଉ ସମସ୍ତଙ୍କ। ଚବି ମୁ ତ ସେତେବେଳକୁ ତା ଛଆ ହେଇଯାଇଥିବ ବଡ ବଡୁ।
ହୁଁ।
ତାଛା ଚାରି ପାଞ୍ଚ ବର୍ଷର ହେଇଯିବ ଏ ଦି ତିନି ବର୍ଷ। ସବୁ ହେଇ ଯିବନି। ସେ କହିବ ମୋ ସାଙ୍ଗ ବାହାଘରକୁ ଯାଉଛି ପୁଅ ଆ ସାଙ୍ଗ ବାହାଘରକୁ ଯିବା।
ଖୋ। ଆଉ ଆଜି କଣ ଚିକେନ ଫିକେନ ରଜ ତ ସରିଗଲା।
ଆଁ ମୁଁ ଟୋଟଲି ଖାଏନି ସେଗୁଡ଼ାକ।
ଉୁଁ ହୁଁ। ହ। ରଜ ରଜ ରଜ ଗଲା।
ହଁ ବା ରଜ ସରିଗଲା ଏତେ ଜଲଦି ସରିଗଲା ତିନି ଦିନ।
ହୁଁ। ବେଶୀ ସେମାନଙ୍କୁ ଲାଗୁ ଯୋଉମାନଙ୍କର ପୁରା ସେଲିବ୍ରେଟ କରନ୍ତି ପୁରା। ମେଳା ଟାଇପ ର ହୁଏ ଯୋଉମାନଙ୍କର ତ କିଛି ନ ହୁଏ ନ ହୁଏ ଝାଡ ଯୋଉମାଙ୍କର ହୁଏ ସେମାନେ ଟିକେ ବେଶୀ ଇଏ କରୁଥିବେ।
ହଁ ଆମେ ବି ତ ତିନି ଦିନ ଯାକ ବୁଲୁଛୁ ତିନି ଦିନ ଯାକ। ଆଉ ଆଜି ବି ଅଛି ଯେ ଆଉ କି ବୁଲିବା ଆଉ ଇଚ୍ଛା ହଉନି।
ମାନେ ମେନ୍ ହଉଛି ତିନି ଦିନ ସେ ତିନି ଦିନ ଟା ପଳେଇବା ପରେ ଆଉ ଇଚ୍ଛା ହଉଛି।
ଆମକୁ କହୁଛନ୍ତି ଗାଡ଼ି ନେଇକି ଯିବ ଆସେ। ଆଉ ଗରମ ରେ ଆହୁରି କି ସଜବାଜ ହବ ପୁଣି ଗୋଟେ ଡ୍ରେସ ପିନ୍ଧିବ ଆଉ। କେତେ ଧନ୍ଦା ଏତେ ଧନ୍ଦା କିଏ କରିବ।
ସେ ବାଧିବନି ସେ ଡ୍ରେସଟା ଧୋଇଲା ବେଳେ ସଫକଲା ବେଳେ ଆଇରନ୍ ଦେଲା ବେଳେ ବାଧିବ।
ସତରେ ବାନ୍ଧିବ ଯୋଉ ଡ୍ରେସ ଟା ତ ପିନ୍ଧିଥିବ ସକାଳୁ ଗୋଟେ ତାପରେ ସେଠି ଗଲା ଆଳକୁ ଆଉ ଗୋଟେ ପିନ୍ଧିକି ଯିବ ଏଇଟା ସକାଳୁ ଯୋଉଟା ପିନ୍ଧିବ ସେଇଟା ସଫା ହବ ଯୋଉଟା ଏଇଟା ସେଇଟା ବି ସଫ ସଫା ହବ ହଉ ଘରେ ଏଥିର ଚଢିଯିବେ ତଣ୍ଟିରେ। ତମେ ଏତେ ସଫା କରିବାକୁ ପକେଇ ଦଉଛନ୍ତି ସବୁବେଳେ।
ହୁଁ।
ବୁଲିବାକୁ କଷ୍ଟ ଲାଗିବନି କିନ୍ତୁ ଏଇଆ ତ ସଫା କରିବାକୁ ଆସିବ ପୁଣି ମୁହଁରେ ଯାହା ଲଗେଇ ଲଗେଇକି ଯିବ କି ନାଇଁ କିଛି ଗୋଟେ। ତାକୁ ପୁଣି ଆସିଲେ ଛଡେଇବ କି ନାହିଁ। ତାପରେ ଯାହା ଲଗେଇକି ଯାଇଥିବ ସେଟା ଘାଣ୍ଟି ଗୁଣ୍ଟା ହେଇଥିବ ତାକୁ ପୁଣି ସଜାଡିବ ଆସିଲେ।
ହୁଁ।
କେତେ
କାଟିଦିଅ।
ହଁ।